ଏଇ ଇ ମେଘରେ ଓଦା ହୋଉଚି ଛାତରେ।
ବର୍ଷା ହୋଉଛି?
ତୁମ୍ପୁଜି ଆଉ କଣ କରିବି?
ଓହୋ। କେତେବେଳ ହେଲାଣି?
ଏ ମେଘ ଉଠେଇଲାଣି ସନ୍ଧ୍ୟାବେଳୁ ଯେ ଏ ତିନିଟା ବେଳୁ ଏ ଷ୍ଟାର୍ଟ ହେଲା ତ ଖେଳ ସରିଲା ଖେଳ ସଇଲା ପରେ ଷ୍ଟାର୍ଟ ହେଲା।
ଓହୋ ମାନେ ଖେଳ ଟାଇମ ରେ ହେଇନି?
ହେଃ ହେଃ ନାଇଁ ପାଗ ଭଲ ଥିଲା।
ହଁ ଏଇଟା ଭଲ ନା ଆଉ ସନ୍ଧ୍ୟାବେଳେ ପିଲାଦିନ ଆଗରୁ ସ୍କୁଲ କୁ ଯିବନି ବୋଲି ସେ ଟିଉସନ ରୁ ଆସିଲା ଆସିକି ନଅଟା ଆସିକି ବର୍ଷା ହଉଥିବ ଆଉ ଗୋଟେ ମନ ଖୁସି ହେଇଗଲା ଆଜି ବର୍ଷା ବର୍ଷା ହଉଛି ସ୍କୁଲକୁ ଯିବାନି ସାଢେ ନଅଟା ଆସିକି ବନ୍ଦ। ଏବେ ଏମିତି ଦିନ ଯାକ ଖରା ହଉଥିବ ଉପରବେଳା ଖେଳିଗଲା ଆସି ବର୍ଷା
ମୁଁ ଆରବର୍ଷ ଖାଲି ତାସ୍ ଖେଳ ପକେଇବି।
ହଁ ବା ଦିନ ଯାଙ୍କ ଖରା ହବ ଖେଳିବାକୁ ଗଲା ଆସି ବର୍ଷା।
ଫେରେ ଯାଇକି ଫେରେ ଫେରେ କାଲି ଯାଇଥିଲେ ହାରିକି ଆସିଛନ୍ତି ଏ ପୁଅପିଲା।
କୋଉଠି?
ଯାଇଥିଲେ ଆଡକଟା।
ହଁ।
ହଁ। ବିଟୁ କେତେ ଚାଳିଶ ନା ପଚାଶ ବାଡେଇ ଥିଲା? ତାପରେ ଇଏ ତା ଖାଇଦିଏ ବଲ ଜିତୁଭାଇ ଜିତ୍ ଜିତୁଭାଇ କୋଉନ ବୋଲିଂ କରୁଥିଲା ଦେଖୁନୁ ଯାଇ ଯି ଯିଏ ଖାଇଲା ଫାଷ୍ଟ ଓଭର ପକେଇଦେଲା କେତେ ସାତ ର ତିନି ରନ ନା ଦିଟା ୱିକେଟ। ତା ପର ଓଭର ମାନେ ଛବିଶି।
ହା ହା। ଯେତେ ଜାଗା କଣ ଗାଁ ରେ ଭଲ ଭଲ ଗାଁରେ ବଲ ପକେଇ ଦଉଛନ୍ତି ପିଲମାନଙ୍କୁ ନା?
ଅ ହୋ।
କେତେ ଜଣ ଯାଇଥିଲେ କିଏ କିଏ?
ଯାଇଥିଲେ ତାଙ୍କ ଦି ଜଣଙ୍କର ବଲ ବି ପଡୁନି ଠିକ ସେ।
ଆରେ ବଲ୍ ପଡିବାର ନାହିଁ ସେ ଦି ଜଣ ଯାକ ପୁରା ମନ ମଟିଆ ମୁଁ ଏବେ ଯୋଉ ଯାଇଥିଲି ତାଙ୍କୁ ବଲ ପକେଇଲା ଆସିକି ଖେଳୁଥିଲି ମୁଁ ତାଉ କହିଲେ ବାବୁକୁ କହିଲି ଆଉ ଏଇପଟୁ ସବୁବେଳେ କଣ ପାଇଁ ରାଉଣ୍ଡରୁୁ ବଲ୍ ପକାଉଛୁ ଓଭରରୁୁ ବଲ୍ ପକେଇ ସିନା ବାହାରକୁ କଲେ ବ୍ୟାଟସମ୍ୟାନ୍ ଖେଳିବାକୁ କଷ୍ଟ ହବ? ଆଉ ଲେ ବଲରକୁ ତ ରାଉଣ୍ଡର ବଲ୍ ପକେଇଲେ ଗୋଟେ ବ୍ୟାଟ୍ସମ୍ୟାନ୍ ଯେମିତି ହେଲେ ଭାବିବ ଲେଗ୍ ଷ୍ଟମ୍ପରେ ପହିଲେ ବି ବଲ୍ ବାହାରକୁ ଯିବ
ଆରାମ ସେ ଆରାମ ସେ ଭିଡିଓ
ଆରାମ ସେ ଖେଳିବ ସେ ତୁ ସିନା ଅଫ ରୁ ମାନେ ଓଭର ବଲ ପକେଇବୁ ଯଦି ହଁ ୱିକେଟ ରେ ପଡିଲା ଯୋଉ ବଲ୍ ଟା ବାହାରକୁ ଗଲା ବାହାରକୁ ଗଲା ଯୋଉଟା ମିସ ହେଲା ସେଇଟା। ଆ ଏମିତିରେ ତ ତୁ ରାଉଣ୍ଡ ରୁ ପକଉଛି ଲେଫିଟି ବଲ ମାନେ ବଲ୍ ଯୋଉଠି ପଡିବ ବ୍ୟାଟସମ୍ୟାାନ ଜାଣିବ ଯେ ବଲ୍ ବାହାରକୁ ଯିବ।
ଗ ଗଧ ହେଇଗଲେଣି
ହୁଏତ ସେ ବ୍ୟାଟିଂ ଗଲେ ଗୋଟେଭର ଦଶ ପନ୍ଦର ବାଡିେଇ ଦବ ଆଉ ଇଏ ତ ବାବୁ ହୋ ବାଟିଙ୍ଗ ଗଲେ ଗୋଟେ ଖାଲି ଖାଲି ବଲିଙ୍ଗ ପାଇଁ ନେଇ ବଳ ଅଛନ୍ତି ଆଉ
ହୁଁ
ଆରେ କାଲି କଣ ହେଇଛି କହିଲୁ? ଆଙ୍କେ ଇଲେଭେନ ବାଛିଥିଲେ
ହଁ
ଓ ଅ ଭାଇ ଜବରଦସ୍ତ କହିଲା ମୁଁ ଖେଳିବି ମତେ ଖେଳଅ
ହଁ ଆଉ ସେ ନେଇକି ଯିବ ପିଲା ଗୋଟେ ନେଇକି ଯିବ ଦିଟା ବାଇକ ନେଇକି ଯିବ
ହଁ ଏ କହିଲା କହିଲା କହିଲା ତେମେ। ମଖାଳ ଦେଖି ଚାଲ ଭୁବନେଶ୍ୱର ଚାଲ ଦେଖ କିମିତି ବାଡେଇ ବାଡଉଚି ଚାଲ।
ଭୁନେଶ୍ବରରେ ରାଉଣ୍ଡ ଆରମ୍ଭ।
ହଁ ଶିବାନୀ ଖେଳୁଥିଲା କହିଲା ନାଇଁ ନାଇଁ ତୁ ଉଠେ ମୁଁ ତୋ ଜାଗାରେ ଖେଳିବି।
ହଁ। ଆଉ ଭଜି ଏକା ଗଲଣି ନା ନାହିଁ।
ଭୋଜି ଆଜି ତ ବର୍ଷା ହେଲା ନହେଲେ ଟିମ୍ ଭୋଜି କରା ହେଇଥାନ୍ତା ଆଜି ଆଉ।
ହୁଁ। ଗ୍ରୁପ ରେ କଣ ଜିତୁ ହିସାବ ପକେଇଥିଲା ସବୁ। ଏଇଠି ଏତେ ଟଙ୍କା ସେଇଠି ଏତେ ଟଙ୍କା ଖର୍ଚ୍ଚ ହେଇଛି ବୋଲି।
ହଁ ସେଇ ହିସାବ ରଖିଛି ନା।
ଓହୋ ଆଉ ଇଏ କାଣଗିରି ଜନଲ ସବୁ କେତେ ଦେଲେ।
ତାଙ୍କର କେତେ ଛଅ ହଜାର ସାତ ହଜାର କେଜାଣି।
ସେଇ କାଣୀଗିରି। ରେ କିଛି ଲେଖିନାହାନ୍ତି ତ ଏଥିରେ।
ନାଇ ନାଇଁ ସିଏ କହିଲେ ହଜାର ଟଙ୍କା ମାନେ ଏଇଥିରେ ଅଛି ଆଉ ଫୋନ। କେତେ କରିବେ ଆଉ ଯେତିକିଟ କ୍ୟାସ। ତାଙ୍କର ହଜାର ଟଙ୍କା ମୋର ହଜାର ଟଙ୍କା। ଆଉ ଫୋନ ପେ କରିଦେ। ନଥିଲା ବୋଧେ।
ଓ ହଉ।
କପ୍ ଟା ତ ଆଇଲା ଭାରି।
ହ କପ ଟା ନେଇକି ଆସିଲ ଭାରି ନା କହିଲି କପ୍ ଟା ନେଇକି ଆସିଲ ଭାରି ନା। ନା ନହେଲେ ସ୍କୁଲରେ ଯେମିତି। ଆ ପ୍ୟଲେଟ ଗଲା ଟାଇମ ରେ କପ୍ ଦେଇଦେବେ ଆଉ ଥରେ ରିଟର୍ନ ନେଇଯିବେ।
ନାଇଁ ନାଇଁ ଆଣେ ହେଲା ନା ଘନ ନେଇଯାନି। ଟାଇଟ୍ ଭାଡ଼ି ମାରିସାରିଲାନି।
ଆଉ କହ ଛାତ ଉପରେ ଲଗେଇଦବ ନ ହେଲେ ତାର ହ୍ୟାଲୋ।
ହଁ।
ତା ଉପରେ ନେଇକି ଲଗେଇ ଦେ ନ ହେଲେ।
ଏଇ କହିଲେ କହିଲା ଆମ ଇଶାନ ରେ ରଖିବି କପଡ଼ା ଦେଇକି।
ହଇଗଛନ୍ତିି ସ୍ଷ୍ଟାଣ୍ଡର୍ଡ ଦେ ଦେଖିବୁ ବା ବୁଲି ଚା କପ ଗୋଟେ କେଟିଲ ଟେ ବା ବଳେଇ ଦେଇଛି।
ହଁ ହଁ।
କାହିଁ ମୁଁ ଦେଖିନି କାଇହିଁ ସଳ ହ ଯା ହେଲେ କି?
ହ ହଉ ଆଉ କୁଆଡେ ମ୍ୟାଚ ହେଇକି ଅଛି ନା ସରିଗଲା।
ମ୍ୟାଚ୍ ଏବେ କ ବୁଲାଇ କରି ବବୁଲଭାଇ କହୁଛି ଏ ଆମର ଏଇଟା ପୁଅ ଭଲ କି ଉଡସ ଭଲ ଗୋଟେ ଜଗନ୍ନାଥ ପ୍ରସାଦ ପ୍ରସାଦ ଯିଏ। ସିଏ କି ମ୍ୟାଚ କହିଲା ସିନା କହିଦେଲା ମୁହଁରେ ହଁ ମୁଁ ଆଣିବି କିରି ଆକୁ ଆଣିବି କିରି ଆକୁ ଆଣିବି କିରି ତା କଥା ଜାଣିନୁ କି? ଆ ମଦ ପିଇବାକୁ ପଇସା ପାଖରେ ପଇସା ନାହିଁ। ପିଲା ଆଣି ଖେଳେଇବ। ଭଡ଼ା ଖାଇସାଇଲୁଣି? ହାଲୋ। ହାଲୋ। ହାଲୋ। ହାଲୋ ଆଉ କଣ ଖାଇଛୁ? ହଁ। ହାଲୋ। ଆଉ କ ଖବର? ମୁଁ ତୁ ଯାହା ଜାଣିଛି ଯାଇହବନି ଆଉ। ଉଁ ହୁଁ। ଆଉ ଅ କୋଉଠି? ଭୁବନେଶ୍ୱରରେ। ଆଉ କଣ ଖିଆହେଲା ନା ନାଇଁ? ନାଇଁ ମୁଁ କିଛି ଖାାଇନି। ଆମର ଅଣ୍ଡା ତ ଯେଉ ହଁ। ଆଉ ତମର କଣ? ଓହୋ। ତାହଲେ ମାଛ ତାହଲେ। ହଉ ତାହେଲେ। ବଢିଆ ଆଉ। ହଉ। କଣ ଖବର ଆଉ? କିଛି ନାହିଁ। ହୁଁ। ଏମିତି କିଏ ଯିବ। କିଛି ତ ଥିବ କିଛି ଖବର ନାହିଁ। ହଁ। ଆଉ ତାହେଲେ ସବୁ ଭଲ ତାହେଲେ ଆଉ। ହଁ। ହଉ ତାହେଲେ ମୁଁ ରଖୁ